ହୁଁ ହୁଁଁ
ହ୍ୟାଲୋ।
ହଁ ହ୍ୟାଲୋ।
ହଁ, କଣ କରୁଛ?
ଏଇ ବସିଥିଲି ଆଉ, ତମେ କଣ କରୁଛ?
ମୁଁ ଏବେ ଏଇ ଗାଧେଇକି ଆସିକି କାମ ସାରିକି ରୋଷେଇ କରିବି ଯାଉଛି ଆଉ।
ଆଉ ଛୁଆ ଟିଉସନରୁ ଆସିଲେଣି?
ହଁ ପୁଅ ତ ଏକା ଅଛି ଆଉ ସବୁ ତ ପଳେଇଚନ୍ତି। ଘରେ କେହି ନାହାନ୍ତି। ସବୁ ବୁଲିବା ପାଇଁ ଯାଇଛନ୍ତି ପୁରୀ।
ଓହୋ।
ହୁଁ ହଁ।
ଆ ତମ ଝିଅ ସବୁ ପଳେଇଛନ୍ତି ନା।
ହଁ ଆମର ସମସ୍ତେ ପଳେଇଛନ୍ତି କେବଳ ଆମେ ଅଛୁ ଆଉ।
ଉଁ ହୁଁ, ଆଉ କୋଉ ଦିନ ଗଲେ ସେମାନେ?
ସେମାନେ କାଲି ଗଲେ। କାଲି ଗଲେ ସାଢ଼େ ଚାରଟା ରେ ଟ୍ରେନ୍ ଥିଲା, ଖାଲି ଯାଇଙ୍କି ସା ଚାରଟା ଟ୍ରେନ ବସିଲେ ରାତି ସାଢ଼େ ନଅଟା ବେଳକୁ ପହଞ୍ଚିଲେ ଆଉ।
ଉଁ ହୁଁ ନା କଣ ବୁଲିବା ପାଇଁ ଯାଇଛନ୍ତି ନାଇଁ କି?
ହଁ ବୁଲିବା ପାଇଁ, ଠାକୁର ଦର୍ଶନ କରିକି ବୁଲାବୁଲି କରିକି ଆସିବେ ଆଉ।
ହୁଁ।
ପୁରୀ ଯିବେ, ପୁରୀ ଯିବେ। କୋଣାର୍କ, ନନ୍ଦନକାନନ ହଁ ଭୁବେନେଶ୍ୱରରେ ଯେତିକି ଜାଗା ଅଛି ବୁଲାବୁଲି କରିକୁରା ଆଇବେ ଆଉ। ଆସିବେ କାଲି ଆଡ଼କୁ ଆଉ।
ଏ ସେମାନେ ବୋଧେ ଦି ଚାରି ଥର ଖଣ୍ଡେ ଗଲେନି ସବୁ ବୁଲିବା ପାଇଁ ନାଇଁ କି ଏଇଥର ଭିତରେ। ସେ
ଝିଅ ବି ତ ଦିଇଥର ଗଲାଣି।
ହୁଁ, ଅ ତମେ ଯାଉନ।
ହଁ ଆମର ତ କାଳିଆ ଡୋ଼ରୀ ଲାଗୁନି ଆଉ।
ହଁ ସେଇଟା ତ ସତକଥା ହଁ, ହୁଁ।
ହୁଁ। ପଇସା କେତେ କୁଆଡେ ପଇସା ଖର୍ଚ୍ଚ କରୁଛି କେତେ କଣ ହଉଛି କିନ୍ତୁ ଯାଇପାରୁନୁ।
ହୁଁ ନା ସେଇଟା କଣ କହିଲ କାଳିଆର ଡୋ଼ରୀ ନଲାଗିନେ ତମ ପାଖରେ ପଇସା ଥାଉ ଯେତେ ପଛେ ତମେ ଯାଇପାରିବନି।
ହୁଁ ପଇସା ନଥିଲେ ବି ଯାଇକି ଆସି ହଉଛି କିନ୍ତୁ କାଳିଆ ଡୋ଼ରୀ ନ ଲାଗିଲେ ଯେତେ ମନ କଲେ ବି ଯାଇ ହଉନି।
ହୁଁ କଣ କହିଲ ମୁଁ ମାନେ ଏତେ ଦିନ ହେଲାଣି ମୁଁ କେବେ ଯାଇନଥିଲି, କି ମାନେ ମୋ ଭଉଣୀ ଆମ ଝିଅ ସିଏ ବି କେବେ ଯାଇ ନଥିଲା। ଆଉ ଏଇଥର ହଠାତ୍ କିନା ମାନେ ଆମର ହେଲା ମାନେ କଣ ଏଇ ମୁଁ ଭାଇ ଭାଉଜ‌ ସେମାନେ ସ ସବୁ ଗଲେ ତ ଆଉ ସିଏ କହିଲେ ମତେ ଯିବା ପାଇଁ ସିଏ ଆଗରୁ ମୋ ଭାଇ ବୋଧେ ବର୍ଷରେ ଛଅ ସାତ ଥର ସବୁବେଳେ ଯେତେବେଳେ ତାର ଇଚ୍ଛା ସେତେବେଳେ ଯାଉଛି। କାର ଅଛି ତାର ସାଙ୍ଗମାନଙ୍କ ସହିତ ଯାଉଛି ସବୁବେଳେ ପାଞ୍ଚ ସାତ କି ପାଞ୍ଚ ଛଅ ଜଣ ମିଶିକି ପଳଉଛନ୍ତି ସବୁବେଳେ ଆଉ ଆମେ କେବେ ଯାଇନଥିଲି ଏଇଟା ଆମର ଗୋଟେ ନୂଆ କାର ଗୋଟେ ଆଣିଛି ତ ସିଏ। ଆଉ ସେଥିପାଇଁ ଆଉ ମୁଁ ତ ନଥିଲି ଘରେ ସେମାନେ ସବୁ ଯାଇଥିଲେ ତାରିଣୀ ପୂଜା କରିବା ପାଇଁ ଆଉ ମୁଁ ଆସିଲି ଆଉ ମତେ ସେ ଆଗରୁ କହିଥିଲା କଇଲା ତୁ ଆସିଲେ ଆଉ ଆମେ ଯିବା ପୁରୀ। ହଉ ଯାହା ହଉ ଯାଇକି ବୁଲିକି ଆସିଲୁ ଆଉ।
ଆଉ କେବେ ପୋଗ୍ରାମ୍ କରୁନ ଆମେ ଯାଆନ୍ତେ?
ହଁ କଲେ ତ ହୁଅନ୍ତା ଦେଖିବା ଏବେ ତ ଆଉ ହବନେଇଁ ଦଶହରା ପରେ ମୋର ଛୁଟି ହେଲେ ମୁଁ ଆସିଲେ ଦେଖିବା ଯିବା ଆଉ।
ହ ଟ୍ରେନରେ ଯିବା, ରହିବା ଆଉ ଦିନେ ଦିଦିନି ସବୁଆଡେ ବୁଲାବୁଲି କରିବା ଭୁବନେଶ୍ଵରରେ ବି ସବୁ ବୁଲାବୁଲି କରିବା ରହିବା ଦି ଚାରି ଦିନି ଆସିବା ଆଉ।
ହଁ ସେଇଆ କଲେ ହବ, କଣ କହିଲ ଆ ମାନେ ଟ୍ରେନରେ ପଳେଇନି ଆଉ ଗାଡି ଫାଡି ରଖିବାର କିଛି ଟେନସନ ନାହିଁ ଆଉ ସେ ବଡ ଦାଣ୍ଡାରେ ତ ରହିଲା ରାତି ହେଇ ସେଇଠି ଜିନିଷ ଥୋଇକି ଆଉ।
ହଁ। ସେମିତି ନହେଲେ ବି ଘର ନେଇକି ବି ରହିଯିବା ଗୋଟେ ଦିନ ଦି ଦିନି। ଏତେ ଲୋକ ଯେହେତୁ ରହିଗଲେ ଭଲ ହବ। କି ନହଲେ ବୁଲାବୁଲି ହୁଁ
କଣ କହିଲ, ଏଇ ମୋ ହୁଁ କୁହ?
କୁହ ସେମିତି କଲେ ଟିକେ ସମସ୍ତେ ଗଲେ ଭଲ ଲାଗିବ ଆଉ ଯେହେତୁ ଗୋଟେ ଘର ନେଇଯିବା ସମସ୍ତେ ରହିଯିବା। ଏତେ କିଛି ଇଏ ଲାଗିବନି।
ହଁ ନା ଆମେ ଏବେ ଯୋଉ ହଁ ଆମେ ଏବେ ଯୋଉ ଯାଇଥିଲୁ ଆଉ ମୋ ଭାଇ ତ ସବୁବେଳେ ଯାଉଛି ନା ତାଙ୍କର ହେଠି ପୁରା ମାନେ ରୁମ ଯୋଉ ଅଛି, ସେ ଲୋକ ଚିହେଁ। ଆଉ ଇଏ ଗଲେ ତ, କାର ଟା ସେଇଠି ପାର୍କିଂ କଲେ, ରୁମ ଗୋଟେ ନେଇ ଗଲେ, ଆଉ ଆମେ ଗଲୁ ଖାଇ ଦେଇକି, ଠାକୁରଙ୍କ ଦର୍ଶନ କଲୁ। କରିକି ସେ ପୁରୀ ସମୁଦ୍ର କୂଳରେ ଟିକେ ବୁଲିଲୁ। ଆଉ ବୁଲି ବୁଲିକା ପୁଣି ଜଗନ୍ନାଥଙ୍କ ଦର୍ଶନ କଲୁ, ଦର୍ଶନ କରିକି ଆସିକି ଆଉ ଆମର ସମସ୍ତେ କହୁଥିଲେ କି, ଆଉ ନା ଆମେ ଯିବାନି, ରୁମ ନବାନି, କିନ୍ତୁ ଯେହେତୁ କାର୍ ଟା ରଖିଲେ ଆଉ ଖାଲିରେ ରଖିବେ ନା କାର୍ ଟା? ଆଉ ସେଥିପାଇଁ ରୁମ ଟେ ନେଇଗଲୁ, ହଉ, ସେଠି ଜିନିଷ ପତ୍ର ବି ର ରଖିଦେଲୁ, ତାପରେ ହଉଚି ରଖିକି ଆସିଲୁ, ଆସିକି ଠାକୁର ଦର୍ଶନ ପରେ ସେଇଠି ଶୋଇ କଲୁ ଆଉ।
ହଁ, ସମୁଦ୍ରରେ ଲହଡି ଭାଙ୍ଗିଥିଲ ନା?
ହଁ ସକାଳୁ ଉଠିକି ଗଲୁ, ଲହଡି ଭାଙ୍ଗିଲୁ। ଆଉ ମତେ ମୁଁ ତ କହୁଥିଲି ମତେ ଥଣ୍ଡା ହେଇଚି ମୁଁ ଯିବିନି ବୋଲି, ଆଉ ମୋ ଭାଉଜ ଆଉ ଆମ ଝିଅ ଝିଅ, ସେ ଦି ଜଣ ମତେ ଡାକିଲେ ବହୁତ ଆଉ ସମସ୍ତେ ଆମର ଲହଡି ଭାଙ୍ଗିଲେ, ମୁଁ ଯାଇନଥିଲି, ପଛ ବେଳକୁ ଗଲି, ବଢିଆ ମଜା ଲାଗିଲା କିନ୍ତୁ।
ହୁଁ ଉଁ ଉଁ ଉ। ଏମିତି ଟିକେ ଗଲେ ସମସ୍ତେ ସାଙ୍ଗ ହେଇକି ଗୋଟେ ଦି ଦିନ ରହିଲେ, ପୁରୀରେ ବୁଲାବୁଲି କରିବାକୁ ଭଲ ଲାଗିବ।
ହୁଁ।
ହୁଁ, ଏବେ ତ ରଥଯାତ୍ରା ଆସୁ କିନ୍ତୁ ଯିଏ ଚାହିଁବ ଟ୍ରେନରେ ଯିବ, ହଁ, ବୁଲାବୁଲି କରିବ। ଆଉ ବଡ଼ଦାଣ୍ଡରେ ରହିପାରିବ, ଠାକୁରଙ୍କୁ ଖୋଲାରେ ଦର୍ଶନ କରିଦେବ।
ଓ।
ହୁଁ, ଭଲ ହୁଅନ୍ତା।
ଆଉଁ, ତାଙ୍କୁ କହିଲ ଯଉ ଆମେ, ଆମେ ଭାବୁଥିଲୁ ମୁଁ ତ ଏବେ ଛୁଟି ନାହିଁ ଦେଖିବା ଯ ଯଦି ମତେ ମିଳେ ଛୁଟି, ତାହେଲେ ମୁଁ ରଥଯାତ୍ରା ବେଳକୁ ନହେଲେ ନହେଲେ ପୁରୀ କଲେ ଟିକେ ହୁଅନ୍ତା।
ହଁ, ଚେଷ୍ଟା କର। ଯଦି ହେଇପାରିବ, ଯିବା ଟିକେ ବୁଲି ଆସିବା ଆଉ। ସେତେବେଳେ ତ ଘର ଫର ମିଳିବନି? ବହୁତ ଯାମେ। ଆଉ ବଡ଼ଦାଣ୍ଡରେ ତ ରହିହେବ ଆରାମସେ, ସେଠି ବି ବଡ଼ ଦାଣ୍ଡରେ ମୁଁ ଶୁଣିଥିଲି ରହିବା ପାଇଁ ଯାତ୍ରୀ ମାନଙ୍କର ହଁ, ସବୁ ବ୍ୟବସ୍ଥା ବୋଧେ ଅଛି ନା କଣ?
ହଁ, ନା ରଥଯାତ୍ରା ବେଳକୁ ସିଏ ସରକାର ଫ୍ରି ରେ ଦଉଚି ନା, ବହୁତ ଲୋକ ଆସୁଚନ୍ତି ନା? ଫ୍ରିରେ ରହିବା, ଆଉ ଖାଇବା, ତାପରେ ସବୁ ଫ୍ରି କରିଦଉଚି।
ହଁ।
ହୁଁ, ଗାଡି ବି ଟ୍ରେନ ରେ ବି ଯିବାଟା ଫ୍ରି, ଟ୍ରେନରେ ବି ଯିବା ଟା ଫ୍ରି କରିଦଉଚି ନା, ସେ ରଥଯାତ୍ରା ବେଳକୁ।
ନା ସେଇ ଦିନ ଟା, ଯୋଉ ଦିନ ରଥଯାତ୍ରା, ସେଇ ଦିନ କେବଳ ଗୋଟେ ଦିନ ଫ୍ରି କରିଦଉଚି, ଆଉ, ଆଉ ସବୁଦିନେ ପଇସା ନଉଚି।
ମୁଁ ଶୁଣିଥିଲି ଯେ, ଫ୍ରୀ କରିଦଉଚି ବୋଲି, ମୁଁ କହିଲି ରଥଯାତ୍ରା ଦିନ ଯାହାର ପା ପାଖରେ କିି କଣ ହେଇଥିବ ଯେ ଯିବ ଯିବ ଆଉ, ଆମର ତ, ହଁ ଅବଶ୍ୟ ଆମେ ଯାଇ ଗୋଟେ ଦିନରେ ପହଞ୍ଚି ପାରିବା। ହୁଁ।
ଆମର ଏଇ ପାଖରେ ହଁ ଆମର ଏଇଠି ଜଣେ ପାଖରେ ଅଛନ୍ତି ପ୍ରତ୍ୟେକ ମାସରେ ଥରେ ଯାଉଛନ୍ତି।
ହୁଁ।
ପୂର୍ଣ୍ଣିମାକୁ ପୂର୍ଣ୍ଣିମା ପ୍ରତ୍ୟେକ ମାସରେ ଯାଆନ୍ତି।
ହଁ ନା ପ୍ରତ୍ୟେକ ମାସରେ ଯ ଯାଇପାରୁଛନ୍ତି ତାଙ୍କର ବହୁତ ଭାଗ୍ୟ।
ହଁ ଆଉ ଆମେ ତ ଯାଇପାରୁନି ଆଉ।
ହୁଁ ନା ମୁଁ ତ ଆଜି ପର୍ଯ୍ୟନ୍ତ କେବେ ଯାଇ ନଥିଲି ଏଇ ଏବେ ଫାଷ୍ଟ ଗଲି ଫାଷ୍ଟ ଦେଖିକି ଆସିଲି ଦେଖିବା ପୁଣି କେବେ ଡୋରି ଲାଗିବ କାଳିଆର ଯିବା ଆଉ।
ହୁଁ ହୁଁ ହୁଁ। ହଉ।
ଆଉ କଣ କହିବି ଦେଖିବା ଆଉ ଗଲେ ତମକୁ ଫୋନ ନା ମୁଁ ଆସ ଥିଲେ ଛୁଟିରେ ତମକୁ କହିବି ଆଉ ସେଇ ଅନୁସାରେ ଆଉ ତମର କେତେ ଜଣ ଯିବ?
ଆମର ତିନି ଚାରି ଜଣ ଯିବୁ ଆଉ।
ହଁ ଆମର ସେମିତି ଛଅ ସାତ ଜଣ ଆମେ ସବୁ ଯିବୁ ଆମ ଝିଅ ପୁଅ ମୁଁ ବା ପା ବୋଉ। ଆଉ ଏମିତି ମୋ ଭାଉଜ ଭାଇ ଆମ ଝିଅ ଅଛି ମୋର ଗୋଟେ ଝିଆରୀ ଟା। ସିଏ ଯିବ ଆଉ ଏମିତି ଆମେ ଛଅ ସାତ ଜଣ ଖଣ୍ଡେକି ଆଠ। ଜଣ ଖଣ୍ଡେ ଯିବୁ ଦେଖିବା କଣ ହଉଛି ଆଉ।
ହଉ।
ହଉ ତାହେଲେ ହୁଁ ହୁଁ କହିବି କହିବି। ଆଉ ହଉ ତାହେଲେ ଆଉ ପରେ କେତେବେଳେ କଥା ହେବା ସେ ବିଷୟରେ ମୁଁ ତ ଯିବି ପଳେଇବି ଟି କେ ବାହାରି ବି ଯାଉଛି ଆଉ।
ହଉ ତାଲେ ଆଉ ଏବେ ରୁହ ଆଉ କେତବଳେ କରିବ କଥା ହବା ଆଉ।
ହଉ ହଉ।
ଫାଙ୍କା ମିଳିଲେ ଆଉ ହଉ।
ହଁ